ହଁ କଣ କରୁଛ।
ବସିଛି ଆଉ।
ହଁ ତମେ ଏମିତି। କଥା ହବ ରହିବନି ଆ କଥା ହୁଅ।
କଥା ହେଉଛି।
ଆଉ ଆଜି କଣ ରୋଷେଇ।
ସଖାଳର ଡାଲମା ଭଜା ଆଉ ଯୋଉ ସୋୟାବଡ଼ି ଆଳୁ
ସୋୟାବଡ଼ି ଆଳୁ
ହୁଁ କ୍ଷୀର ଫୁଟଉଛି ବ୍ରେଡରେ ଖାଇବି ଆଉ
ହଁ ଆଉ ଆଜି ଦୋକାନରେ କା କେତେ କାମ ଥିଲା?
ବହୁତ କାମ ଥିଲା ଏବେ ତ ଆସିଲି ସାଙ୍ଗେସା -
ଅହଉ ଟିକେ ଆରାମ ନେଇଜ୍ ଯା ହେଉ ଏ ଦୋକାନ କାମ ଟା ଟିକେ ହାଲିଆ ଲାଗୁଥିବ ଆଉ
ହଁ ଅ
ଆ ହା ଆଉ ମୁଁ ତ ଏଇଠି ବସିକି ଆ ମୋର ଟିକେ ଦେହ ଭଲ ନାହିଁ ତ ଏଇଠି ଚଲାବୁଲା କରୁଛି ଆଉ
ଭଲ ଭଲ ଦେହ ପାଇଁ ଭଲ
ହଁ ମୁଁ ତ ଆଜି ରାତ୍ର ଭୋଜନ କରିସାରିଲିଣି ଆଉ ତମେ ତ କରିନ ବୋଧେ ଆଉ ହଁ ମୁଁ ଶୀଘ୍ର କରିଦଉଛି ପଢ଼ାପଢ଼ି ଆଜି ଟିକେ କରିନି କାଲି ସକାଳେ କରିବି ଆଉ
ଆଜି କଲେଜରେ ଯାହା ପଢା ପଢି କରଥିଲି ଆଜି କଲେଜ ଯାଇଥିଲି ପାଠ ପଢିଲି ଆଉ ତମେ କୁହ କିଛି ଗୋଟେ
ଆଉନ ହଁ ମୁଁ କହୁଥିଲିକି ଆଉ ଆମର ଆଜି ଅ କଲେଜ୍ ରେ ପଢେଇଲେ ଗୋଟ୍ ତେ ସାର୍ ମୋର ତାରିଫ୍ କଲେ ବହୁତୁ।
ହୁଁ।
ହୁଁ ହଁ। ତ ସେତେବେଳେ ମତେ ଟିକେ ଭଲ ଲାଗିଲା ପୁରା ଶ୍ରେଣୀରେ ମୋର ହିଁ ଅଁ ମତେ ମୋର ହିଁ ପ୍ରଶଂସା କଲେ ଆମ ଅ ସାରେ। ଆଉ ତମେ ହୁଁ ତମେ କିଛି କହୁନ କଣ?
କଉଚି ପରା ମୁଁ ଶୁଣୁଚି ଭଲ କଥା ବୋଲି କହିଲି।
ଆଛା ଆଛା ଭଲ କଥା ହଉ।
ଆଉ କୋର୍ସ କୋଉ ଯାଏଁ ଗଲାଣି?
କୋର୍ସ ଆମର କୋ କଲେଜରେ?
ହୁଁ।
କଲେଜରେ ତ ଏବେ ଷ୍ଟାର୍ଟ ହେଇଚି ଉଁ ସେକେଣ୍ଡ ଇୟର ଏଇ ଦି ଦିନ ହବ ତିନି ଦିନ ହବ ପଢ଼ା ଚାଲିଚି ଇ ନୂଆ ନୂଆ ପାଠ ପଢ଼ା ଚାଲଚି। ଅଁ ରୁଟିନି ଆଜ୍ ଦିଆ ହେଲା। ନୂଆ କାଲିଠୁ ନୂଆ ଖାତା କରିବି ପାଠ ପଢିବି ଆଉ।
ସଣ୍ଡେ
ହଁ କା କାଲି ରବିବାର ଆଜ୍ଞା ଆପଣ ଟିକେ ଓଡିଆରେ କଥା ହୁଅନ୍ତୁ।
ଉଁ ହୁଁ। ସୋମବାର ଦିନଠୁ କ୍ଲାସ ଆଉ। ଏ ଯୋଉ ରୋଟିନ କ୍ଲାସ ଟା ଆଉ।
ହଁ ରୋଟିନ ଅନୁସାରେ ସୋମବାର ଠାରୁ କ୍ଲାସ ହବ। ଆଉ ଆମର ଏଥର ଅଲଗା ଉଁ ଡିପାର୍ଟମେଣ୍ଟ ର ଟିଚର ମାନେ ଶିକ୍ଷକ ଆସିକି ପଢଉଚନ୍ତି।
ହୁଁ।
ସେ ଗୋଟେ ଅଛି ସବଜେକ୍ଟ ପ ବିଷୟ ଗୋଟେ ଅଛି ତ ଅ ମ୍ୟାନେଜମେଣ୍ଟ ତ ହବ ସେଇଟା ପଢୋଉଚନ୍ତି ଅଲଗା ଶିକ୍ଷକ
ଉଁ ହୁଁ।
ଆହୁସୁ ସବୁ ଆମ ପୁରୁଣା ଡିକ୍ସ ଚିକ୍ ଶିକ୍ଷକ ଗୁଡା ପଢୋଉଚନ୍ତି ଆଉ ଅଲଗା ସବୁ ବିଷୟ ଗୁଡାକ ଆଉ।
ତମର କିଏ ବଦଳି ହେଇଗଲା ପରା ମଝିରେ?
କଣ ବଦଳିବ ହଁ ହଁ ଟି ଗୋଟେ ଶିକ୍ଷକ ଆମର ପଳେଇଥିଲେ ଆଉ ଗୋଟେ ଶିକ୍ଷକ କଣ କଲେଜରେ ଝଗଡା ହେଇଗଲା ସେ ଶିକ୍ଷକ ବି ପଳେଇଲେ। ଆମର ଭଲ ଶିକ୍ଷକ ସେ ଶି ଶିକ୍ଷକଙ୍କୁ ଭାଇ ବି ଚିହ୍ନିିଛନ୍ତି।
ହଁ ହଁ।
ହଁ।
ହଁ ଆଉ ପୁରୀ ଫୁରୀ ଯାଇଛ।
ଆ ନାଇଁ ବା ଏଥର ରଜରେ ଥିଲା ଆମର ଟିକେ ପ୍ଲାନିଙ୍ଗ ଥିଲା ପୁରୀ ଯିବାର ଏଇ ମୋ ଘରେ ମୋ କୁଣିଆ ଆସିକି ଟିକେ ରହି ଯେ ଅପା ହେରିକା ଅପା ତାଙ୍କ ଦିଟା ପୁଅ ରହିଗଲେ ଯେ ମୁଁ ଯାଇପାରିଲିନି ପୁରୀ ଭାରି ଇଚ୍ଛା ଥିଲା ପୁରୀ ଯିବାର। ଗୁଣ୍ଡିଚାକୁ ଦେଖିବା ଆଉ ମୋ ମାମା ନେଲେ ମୁଁ ଯିବି ଆଉ
ହଁ ହଉ।
ଆଉ ତମର କଣ ପ୍ଲାନିଙ୍ଗ?
ମୋର ପ୍ଲାନିଙ୍ଗ ଏବେ କୁଆଡେ ଗୋଟେ ବୁଲିବାକୁୁ ଯିବାକୁ।
ଏବେ କୁଆଡେ ଯିବ ଆଉ? ସେ
ଭରି ଯଏ।
ଆ ତମେ ଏଇଆଡେପଳେଇ ଆସ ନହଲେ
କହଦ ପ ହଉ ହଁ। ହଁ।
ତମେ ଏପଟକୁ ପଳେଇ ଆସ ନହେଲେ ମୁଁ ବାହାରେ ଠିଆ ହେଇଛି।
ହଁ ଯା ହଉ
ହଁ ଆଉ ଏଇଠି ବାହାରେ ତ ପୁରା ଅନ୍ଧାର ଏଇଯାଛି କଣ ଲାଇନ କଟିଯାଇଛି ବୋଧେ ଆଉ ମୁଁ ଏଇଠି ଦେଖୁଛି ବାହାରେ ଆଉ ଭଲ ମନ୍ଦ ରହିଯାଇଛି ଆଉ ଲାଇନ୍ କାଟି ଯାଇଛି। ଆଉ କଣ କହିବି? ଆଉ ଏଇଠି କଣ ଆଜି ଆମ ଗାଡି ଟା ଥୁଆ ହେଇଛି ଦେଖ। ଦେଖାଯାଉନି ଅନ୍ଧାରେ
ଓ ହୋ।
ହ।
ଆପଣ କାହାକୁ ଚିଂହିଚ ହଁ କାହାକୁ ଟିଉସନ ରହୁଥିଲୁ ପା
ଆ ଟିଉସନ କରାଉଥିଲି ସେ ଛୁଆ ଟା ମତେ ଆଉ ଗୋଟେ ଛୁଆଟାକୁ ପଢଉଥିଲି ସେ ଛୁଆ ଟା ପଇସା ଦେଲାନି। ଆଉ ଗୋଟେ ଛୁଆଟେ ଆ ଆଉ ଗୋଟେ ଛୁଆଟେ ସେ ପଳେଇଲା ତାର ତିନି ମାସ ପଢେଇିଲା ତାପରେ ପଳେଇଲା।
ହୁଁ ଆଉ ମୁଁ ବୁଝିଦେବି ମୁଁ ବୁଝିଦେବି କୋଉଠୁ ଦେଖିବା ଆଉ
ଟିକେ ବୁଝିଦେଲେ ଭଲ ହବ ମୁଁ ଟିକେ ଅ ପଢି ଦିଅନ୍ତି। ହଁ।
ମୁ ବୁଝିକି କହିବି ଆଉ।
ହଁ ହଁ ବୁଝିକି କହିବ ମତେ ଆଉ।
ତମେ ପୁରୀ ଗଲା ମୁଁ ମତେ ଡାକିବମୁଯିବି ଆଉ।
ହଁ ହଁ ପୁରୀ ଡାକି ଗଲେ ନିଶ୍ଚିୟ ଡାକିବି ମିଶିକି ଯିବା ଆଉ।
ହୁଁ। ମୋ ଭଉଣୀ ଘର ଅଛି ନା
ଓହ ତମ ଘରେ ପୁରୀରେ ଭଉଣୀ ରହୁଛନ୍ତି। ଆଉ କିଏ ରହୁଛନ୍ତି
ଭଉଣୀ, ଭାଇ
ସବୁ ପୁରା ପୁରା ଘ ରହୁଛନ୍ତି କି ତମ ମାନେ ପୁରା ସମସ୍ତେ ରହୁଛନ୍ତି କୁଟୁମ୍ବର
ନାଇ ନାଇ ସମସ୍ତେ ଅଲଗା ଅଲଗା ରହୁଛୁ।
ଆଚ୍ଛା ଆଚ୍ଛା ହଁ ମୋର ବି ବଡ ବାପା ଘର ପୁରୀରେ।
ଅ ହ।
ମୋ ବଡାପା ରହୁଛନ୍ତି ପୁରୀ ସମୁଦ୍ର ପାଖରେ।
ଓ ହୋ।
ଆଉ ମୋର ଆଜି ଗୋଟେ ଭାଇଟା ଆସିଛି କୋଲକାତା ରୁ ହଁ ସେ କୋଲକାତାରେ ରହିକି ପଢୁଛି ପାଠ ଆଇଛି ଛୁଟିରେ ଘରକୁ ଆଉ।
ଓହୋ।
ହଁ ଆଉଁ ମୁଁ ଏଇଠି ବାଲକୋନିରେ ଟିକେ କପଡା ଗୁଡା ଶୁଖେଇଥିଲି ତ ତାକୁ ଦେଖୁଛି ଶୁଖିଗଲାଣି କି ନାଇଁ ରାତିରେ ବର୍ଷା ହବ
ହୁଁ ବର୍ଷାର ଠିକ୍ ଠିକଣା ନାହିଁ।
ହଁ ବା କେତେବେଳେ ବି ହେଇଯାଉଛି ଓଦା ହେଇଯିବ ଆଉ ଖରାପ ହେଇଯିବ ସେଥିପାଇଁ ନେଇଯାଉଛି ଏଇନା।
ଭଲ ଭଲ। ଆଉ ଶୋଉଛ
ଶୋଉଛି ମୁଁ ସେଇ ଗୋଟେ ଦିଟା ବେଳକୁ ତମେ
ଗୋଟେରେ
ହଁ ବା ମତେ ଟିକେ ନିଦ ହଉନି ତ ଟିକେ ମୋବାଇଲ ଦେଖ ଦେଖି ଶୋଇପଡୁଛି ଗୋଟେ ବେଳକୁ ଆଉ।
ପଢ଼ା ପଢ଼ି କରୁନୁ।
ହଁ ପଢାପଢି କରିଥାନ୍ତି ଯେ କାଲି ଟିକେ ଦେହଟା ଖରାପ ଥିଲା ତ କାଲି ତିନିଟା ଚାରିଟା ବେଳକୁ ଶୋଇଛି ବୋଧେ କି ନିଦ ହେଲାନି କାଲି ତ କାଲି ଖାଲି ଦେହଟା ଭଲ ଲାଗିଲାନି ନିଦ ହେଲାନି ସେଥିପାଇଁ ଅନେକି ରହିଲି ଆଉ।
ଓ ହୋ।
ଆଉ ଆମର ତ ଏଇଠି ବାହାରେ ଗୋଟେ ପଡୋଶୀ ଅଛନ୍ତି ଇଏ ମୁଁ ବାଲ୍ ଠିଆହେଇଛି ମୁଁ ଦେଖୁଛି ପଡୋଶୀ ଯେ ବସିକି କା ସହିତ ଗୋଟେ ଗପୁଛନ୍ତି ବୋଧେ ଆଉ।
ଓହୋ।
ହଁ ପୁରା ଅନ୍ଧାର ହେଯାଇ। କଣ ବଧେ ଆମ ଏରିଆରେ ଲାଇନ କଟି ଯାଇଛି।
ଆମର ତ ଅଛି ଆଡେ।
ବାହାର ଲାଇଟ୍ ଟା ପଳେଇଛି।
ମୁ ନାଇଁନି ଅଛି କାଟିଦଦିବ କି
ହଁ ସେ ଲାଇନ ଟା ବୋଧେ କଣ ଅସୁବିଧା ହେଇଛି ଆଉ।
କମ୍ପ୍ୟୁଟର କ୍ଲାସ ଯାଉଛ।
ହଁ ହଁ କମ୍ପୁଟର କ୍ଲାସ ଯାଉଛି ସନ୍ଧ୍ୟା ସାଢେ ସାତଟା ରୁ ସାଢେ ଆଠଟା ସିଏ ଆମ କମ୍ପୁଟର କ୍ଲାସ ରେ କଣ ମନ ଇଚଛା ଦୀକ୍ଷା କାହାକୁ ନେଇକି ଦେଇ ଦଉଛନ୍ତି ଆମକୁ ଗୋଟେ ଟଙ୍କା ଟା ଦେଇ ଦେଇେଇକି ଇଷ୍ଟ ବୃତ୍ତି ପଇସା ଗୋଟେ ବହି ଦେଇ ଦେଇେଇଛନ୍ତି। ଖାଲି କହୁଛନ୍ତି ସିଏ ଟିକେ କରୁଛନ୍ତି ତ ମାନେ ଇସ୍କନ ମାନେ ଇସ୍କନ ନୁହଁ। ଟିକେ ଯଉ। ହଁ ସେଇ ଜୟଗୁରୁ, ସେ ଯୋଉ ତିନିଟା ଠାକୁର ନଥାନ୍ତି। ମଣିଷ ବାଲା ହଁ ତାଙ୍କ ତା କରି ଫଟୋ ରଖିଦେଇକି। ତାଙ୍କ ଓଉ କୋଉ ମ୍ୟାମ୍ ଟ୍ୟୁସ୍ ମାନେ କମ୍ପ୍ୟୁଟର କ୍ଲାସରେ ତାଙ୍କ ଫଟୋ ରଖାହେଇଛି। ପୂଜା କରୁଛନ୍ତି ସେ ଆଉ ଆମକୁ ବି ଦେଇଦେଲେ ଆଉ
ଅ ହଁ।
ହଁ ପରା।
ଦେଖିବା କା କାହାକୁ ଜବରଦସ୍ତ ଦେବା କଥା ନୁହ।
ହଁ ନିଜ ଇ ଆମର ସେ ଯୋଉ ଦିଦି ଅଛନ୍ତି ଯୋଉ ମାନେ ଆମକୁ ପଢାପଢି କରନ୍ତି, ବୁଝାବୁଝି କରନ୍ତି, ସେ ଦିଦି ଦିଟା ସିଏ ବି ତାଙ୍କୁ ବି ଦେଇ ଦେଇେଇଛନ୍ତି ଆଉ ସିଏ କହିଲେ କି ତମ ଇଚଛା ତମେ ନବ ସେମିତି ଜବରଦସ୍ତି ନାହିଁ କିନ୍ତୁ ସାର ଦେଲେ ସମସ୍ତଙ୍କୁ ଦେଇଦେଲେ ଧରେଇଦେଲେ।
ଦେଇଦେଲେ ଆଉ। ସାର୍ ବୋଧେ ଇଚ୍ଛା ହେଲା।
ହଁ ସିଏ ହେଲେ ବି ଆମକୁ ମାନେ ନବା କଥା କି? ଆମେ ନିଜ ଇଛାରେ ନବା କଥା ନା ଆଉ ଭଗବାନଙ୍କର ଏମିତି କିଛି ବି ନେଇଯିବ। ସିଏ କହିଲେ କି ସାଇ ବାବା ଯେମିତି ମଣିଷଠାକୁର ଇଏ ସେମିତି ଠାକୁର।
ଜଗନ୍ନାଥ ମୁଖ।
ହଁ ସେ ପଚାରୁଥିଲେ ତମେ କିଏ କୋଉ ଠାକୁରଙ୍କୁ ମାନୁଛ? ଏମିତି ହ କ ମାନେ ଏମତି ଆମକୁ ମାନେ ଦିଦି ପଚାରୁଥିଲେ ଏମତି
ମତେ ବି କହିଥିଲେ ମୁଁ ନେଇ ନଥିଲି।
ନେଇଥିଲୁ। ହଁ ହବା କଥା ନୁହେଁ। ମାନେ ଜବରଦସ୍ତି ନବା କଥା ନୁହଁ।
ମୁଁ ମନା କରିଥିଲି।
ହଁ ଭଲ କରିଛନ୍ତି ଆପଣ।
ହୁଁ।
ଆଛା ଆଛା ଆଉ ଖାଇବା ହେଇଗଲାଣି।
ନାଇଁ ସିଏ ସବୁ ରହୁଛି।
ଅ ହ କ୍ଷୀର ଫୁଟଉଛନ୍ତି, ହଉ ଯାଆନ୍ତୁ ଆପଣ। କ୍ଷୀର ଫୁଟେଇକି ଆପଣଙ୍କ ଛୁଆଙ୍କୁ ଖାଇବାକୁ ଦେବେ।
ହୁଁ ହଉ ଠିକ୍ ଅଛି।